ଭାଇ, ନମସ୍କାର।
ହୁଁ ନମସ୍କାର, କୁହନ୍ତୁ ହୁଁ ଭଲ ଅଛି।
ହ ହଁ ମୁଁ ବି ଭଲ ଅଛି ବହୁତ ବଢିଆ ଆଉ ଆପଣଙ୍କର
ହଁ ଖାଇବା ସରିଲାଣି ଜଷ୍ଟ।
ଆଛା କଣ ଖାଦ୍ୟ ଖାଇଥିଲେ?
ମୁଁ ଖାଇଲି ଭାତ ଡାଲି ଜହ୍ନି ଭଜା।
ଆଚ୍ଛା ଆଚ୍ଛା।
ଆପଣ କଣ ଖାଇଲେ?
ମୁଁ ବି ଭାତ ଡାଲି କୋବି ଆଳୁ ଭଜା
ଓହୋ।
ହଁ ଆପଣଙ୍କ ଆପଣଙ୍କ ଦୈନନ୍ଦିନ ଜୀବନ କେମିତି ଚାଲିଚି? କେତେଟାରେ କଣ ଉଠୁଚନ୍ତି କେତେଟାରେ କଣ ଶୋଉଛନ୍ତି ଟିକେ କୁହନ୍ତୁ।
ମୁଁ ଉଠେ ସକାଳ ଛଅଟାରେ। ତାପରେ ମୁଁ ଯାଏ କଲେଜ ଯାଏ। ନଅଟାରେ, ଛଅଟାରୁ ଆଠୁଟା ପଢିଥାଏ ନଅଟାରୁ ଯା ଆଠଟାରୁ ନଅଟା ରେଡି ହୁଏ ନଅଟାରୁ ଘଣ୍ଟେ ଯାଏ କଲେଜ ଥାଏ। ତାପରେ କଲେଜରୁ ଆସିଲା ପରେ ଭାତ ଖାଏ ହ ହଷ୍ଟେଲରେ। ତାପରେ ଆଉ ଥରେ କେବେ ବେଳେ ବେଳେ ଦୁଇଟାରେ ପର ଦୁଇଟାରେ ପାଞ୍ଚଟା କ୍ଲାସ ଥାଏ ନହେଲେ ମୁଁ ଲାଇବ୍ରେରୀ ଯାଇକି ଦି ଦୁଇ ଦି ଘଣ୍ଟା ପଡିଥାଏ। ତାପରେ ସନ୍ଧ୍ୟା ଛଅଟା ଆଠୁଟା ବ୍ୟାଡମିଣ୍ଟନ ଖେଳିବାକୁ ଯାଏ ତାପରେ ଆଠୁ ଦଶଟାରୁ ବା ଆଠଟା ଯାଏଁ ପଢାପଢି କରେ।
ଆଚ୍ଛା ଆଚ୍ଛା। ଆପଣ ବେଡମିଣ୍ଟନ ଖେଳିବା ପାଇଁ କୋଉଠି କଲେଜ ଗ୍ରାଉଣ୍ଡରେ ହିଁ ଅଛି ନା ବାହାରକୁ ଯାଆନ୍ତି।
ନାଇଁ ଆମ କଲେଜ ଗ୍ରାଉଣ୍ଡରେ ହିଁ ଅଛି ଗୋଟେ କୋର୍ଟ ଅଛି କୋର୍ଟରେ ଖେଳିଥାଏ। ଏଇ ସନ୍ଧ୍ୟା ବେଳେ ରୁମରେ ରହିଲେ ବହୁତ ମତେ ଡିମୋଟିଭେଟ୍ ଲାଗେ ବେକାର ଲାଗେ ତ ସବୁବେଳେ ମୁଁ ବାହାରେ ଯାଏ। ରହି ରହି ମୁଣ୍ଡ ଖରାପ ହୋଇଯାଏ ମୋର ହର।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ଲାଇବ୍ରେରୀ କଣ କଲେଜ ଲାଇବ୍ରେରୀରେ ଅଛି ନା ବାହାରକୁ ଯାଆନ୍ତି?
ଆମର କଲେଜ ଲାଇବ୍ରେରୀ ଅଛି ଆମ କଲେଜର ସବୁଠୁ ଏ କ୍ଲାସ ଲାଇବ୍ରେରୀ। ବୋହୁତ ବହି ଅଛି ଚାରିଟା ଲାଇବ୍ରେରୀ ହଲ୍। ଡିଜିଟାଲ ଇକ୍ୟୁବ୍ରି ଲାଇବ୍ରେରୀ ହଲ ବହୁତ ବଢିଆ ଲାଇବ୍ରେରୀ। ଆପଣ ଏମିତିକାର ଲାଇବ୍ରେରୀ ଆଉ କୋଉଠି ପାଇବେ ନାହିଁ ସବୁ ପ୍ରକାର ବହି ଅଛି।
ଆପଣ ଦୈନନ୍ଦିନ ଉଁ ଜୀବନରେ ୟୋଗା ବ୍ୟାୟାମ କରନ୍ତି ନା ନାଇଁ?
ଦୈନନ୍ଦିନ ଜୀବନରେ ୟୋଗା ବ୍ୟାୟାମ। ହଁ ଖେଳିବାକୁ ହିଁ ଯାଏ ଆଉ ବ୍ୟାୟାମ ବଗେରା କରେ ନାହିଁ ଖେଳିବାକୁ ଗଲେ ଏତେ ବି ମୁଁ ଭଲ ଖେଳେ ନାହିଁ ବଟ୍। ମାଇଣ୍ଡ ଫ୍ରେସ ଇଭିନିଙ୍ଗ ରେ ଡିପ୍ରେସନ ଲାଗେ ରୁମରେ ରହି ତ ସେଥିପାଇଁ ମୁଁ ବାହାରେ ଯାଏ ବା ଇଆଡୁ ଗଲେ ଦୁଇ ଘଣ୍ଟା। ମାଇଣ୍ଡଟା ଫ୍ରେସ ହେଇଯିବ ଇଭିନିଙ୍ଗ ର ଦୁଇ ଘଣ୍ଟା ବହୁତ ବେକାର ଲାଗେ ରୁମ ରେ।
ଆଚ୍ଛା ଆଚ୍ଛା।
ସେଇ ସମୟ ଦି ଘଣ୍ଟା ବହୁତୁ କଷ୍ଟରେ ମୋର ବିତିଥାଏ। ଖାଲି ନେଗେଟିଭିଟି ହିଁ ଚାଲି
ଆଚ୍ଛା ଆଚ୍ଛା ହଁ ହଁ ହଁ ମୋ ମତରେ ୟୋଗା ବ୍ୟାୟାମ କଲେ ଆପଣଙ୍କ ପକ୍ଷେ ଟିକେ ଭଲ ହୋଇପାରିଥାନ୍ତା? ସକାଳେ ଟିକେ ସମୟ କାଢନ୍ତୁ ୟୋଗା କରିବା ପାଇଁ।
ହଁ ମ ସେୟା କରିଥିଲେ ହେଇଥାନ୍ତା ଯେ ବଟ କଣ କରିବା ସମୟ ହଉନି। ଓ ପଢାପଢି ବି କରିବାର ଅଛି ଲେକ୍ଚର ବି ଦେଖିବାକୁ ପଡିଥାଉଛି ମୋବାଇଲ ରେ ବେଳେ ବେଳେ। ସେଇ ବହି ଗୁଡାକ ଆଣି ଦେଇଛି ଆଉ କୋଶ୍ଚିନ୍ ବି କରୁନି ବହୁତ ଗୁଡାକ ପେଣ୍ଡିଙ୍ଗ ଅ ଛି ସେଇ ସେଇ ସବୁ କରିବାକୁ ପଡିବ ଏପଟେ ରୁ ଘରେ ରୁମରେ ରହି ରହି। ବିଜାରିଆ ଲାଗିଲାଣି କଣ କରିବି? ଆପଣଙ୍କ ଦୈନନ୍ଦିନ ଜୀବନ ବି ବିଷୟରେ ଟିକେ କୁହନ୍ତୁ ଶୁଣିବା?
ମୋର ବି ଦୈନନ୍ଦିନ ଜୀବନ ସମାନ ହେଲେ ଆପଣ ଶୁଣନ୍ତୁ। ମୁଁ ସକାଳେ ମୁଁ ସକାଳେ ଭୋର ପାଞ୍ଚଟାରୁ ଉଠି ପଡେ। ବୁଝିଲେ କି?
ହଁ ଆଜ୍ଞା।
ପାଞ୍ଚଟା ରୁ ଉଠିକି ଫେଶ ହୋଇକି ଫେଶ ଶୋଇକି ମୁଁ ଯାଏ ଦୌଡିବା ପାଇଁ ଦୌଡିବା ସରିଲେ। ଟିକେ ୟୋଗା ଟିକେ ବ୍ୟାୟାମ କରିସାରିଲା ପରେ ବୁଝିଲେ? ୟୋଗା ବ୍ୟାୟାମ ସରିଲା ଆସିକି ମୋର ଛଅଟା ଅଧେ ସାତଟା ବାଜିଯାଏ। ବୁଝିଲେ କି?
ଓ ହୋ।
ଛଅଟା ଅଧେ ସାତଟା ତାପରେ ଟିକେ ଫ୍ରେଶ ହୋଇକି ଭଲସେ ଗାଧେଇକି ଟିକେ ଠାକୁର ପୂଜା କରେ। ବୁଝିଲେ କି? ଠାକୁର ଠାକୁର ପୂଜା ସରିଲେ। ଠାକୁର ପୂଜା ସରିଲା ଆସି ଆଠ ଆ ଆଠଟା ଆଠଟା ଅଧେ ଭିତରେ ଏତିକି କାମ ସରିଯାଏ ତାପରେ ମୁଁ ସ ସକାଳ ଜଳଖିଆ କରେ ବୁଝିଲେ ସକାଳ ହଁ ସ ସକାଳ ଜଳଖିଆ ପରେ ମୁଁ ବସି ମୋର ପାଠ ପଢ଼େ।
ଓହୋ।
ପାଠ ପଢିକି ହଁ। ପାଠ ପଢି କଲେଜ ଥିଲା କଲେଜ ଟାଇମରେ କଲେଜ ଯିବାର ଏବେ ତ ବର୍ତମାନ କଲେଜ ନାହିଁ କଲେଜ ହେଉନାହିଁ କଲେଜ ସରିଲାଣି ମୋର। ହୁଁ ଏବେ ପାଠ ପଢା ସରିଲା ପରେ। ରୁମରେ ତ ରହୁଛୁ ରୁମରେ ଟିକେ ରୋଷେଇ କରିବାକୁ ପଡିବ ନା ନିଜେ। ହଁ ନିଜେ। ମଧ୍ୟାହ୍ନ ପାଇଁ ରୋଷେଇ ପ୍ରସ୍ତୁତ କରେ। ରୋଷେଇ ସରି ସାରିଲା ପରେ ରୋଷେଇ ସ ସାରିଲା ପରେ ମଧ୍ୟାହ୍ନ ଭୋଜନ ଖାଇଦିଏ ଘଣ୍ଟେ ଗୋଟେ ଦିଟାରେ ମଧ୍ୟାହ୍ନ ଭୋଜନ ଖାଇଦିଏ ମଧ୍ୟାହ୍ନ ଭୋଜନ ଖାଇସ ସାରିଲା ପରେ ଟିକେ ରେଷ୍ଟ ନିଏ ବିଶ୍ରାମ ନିଏ। ବିଶ୍ରାମ ନେଇକି ବିଶ୍ରାମ ନେଇକି ପୁଣି ଚାରି ଚାରି ଟାରୁ ଉଠି ପଡେ ଚାରି ଟା ହଁ ଚାରିଟାରୁ ଉଠିକି ଚାରିଟାରୁ ପାଞ୍ଚଟା ଟିକେ ବସିକି ଗପ ବହି ପଡେ।
ଗପ ବହି ତାପରେ
ଗପ ପଢି ସାରିଲା ପରେ ପାଞ୍ଚଟାରେ ଯାଏ ଖେଳିବା ପାଇଁ।
ଖେଳିବା ପାଇଁ
ଟାରେ ପାଞ୍ଚଟାରେ ଛଅଟା କି ବେଳେ ବେଳେ ଛଅଟା ଅଧେ ହୋଇଯାଏ। ହଁ ଖେଳି ସାରିଲା ପରେ ହ କଣ ମାନେ ଏମିତି କ୍ରିକେଟ ବେଳେ ବେଳେ ଖେଳେ। ନ ତୁବା କବାଡି।
ଓହୋହୋ କବାଡି ଖେଳନ୍ତୁ କବାଡି ତ ବହୁତ ବଢିଆ ଗେମ୍।
ହଁ ହଁ ଏମିତି ଖେଳିଥାଏ ତାପରେ ଖେଳିକି ଆସିକି ଆଉ ଥରେ ପୁଣି ଫ୍ରେଶ ହୋଇକି ପଢା ପଢି ଆରମ୍ଭ କରେ କଣ ଟିକେ ଜଳଖିଆ କରିକି ପୁଣି ପଢାପଢି ଲା ପଢାପଢି କରିଥାଏ।
ଓହୋ ତାପରେ?
ପଢ଼ି ସରିଲା ପରେ ରାତ୍ର ଭୋଜନ ପାଇଁ ରାତ୍ର ଭୋଜନ ପ୍ର ତ କରୁ ରା ହଁ ଆମେ ରୁମ ନେଇକି ରହୁନା ଆମେ ନିଜେ ହିଁ ରୋଷେଇ କରୁ।
ହୁଁ ହୁଁ।
ହଁ ରାତିରେ ଭୋଜନ ରୋଷେଇ ସରିଲା ପରେ ରାତିରେ ଭୋଜନ କରିଦଉ ରାତ୍ର ଭୋଜନ କରି ସାରିଲା ପରେ ଯାହା ଦୈନନ୍ଦିନ ଜୀବନରେ ଦିନ ସାରା ଯାହା ପାଠ ପଢିଥିବୁ ସେ ନି ଯକୁ ପୁଣି ରିଭିଜନ କରିଦେଇଥାଉ।
ଓଁ ହଁ ତାପରେ
ପୁନବତି କରିସାରିଲା ପରେ ଶୋଇଲା ସମୟରେ ପୁଣି ଗପ ବହି ନ କଣ ଷ୍ଟୋରି ପଢ଼ିକି ରାତିରେ ବିଶ୍ରାମ ନେଇଥାଉ।
ଓ ଏମିତି କରନ୍ତି ନାଇଁ ଆପଣ?
ବୁଝିଲ ହଁ ଆଉ ମୋର ଦୈନନ୍ଦିନ ଜୀବନ ଜୀବନ ଆପଣଙ୍କୁ କେମିତି ଲାଗିଲା?
ବହୁତ ସୁନ୍ଦରମୟ ବହୁତ ପ୍ରଶଂସାମୟ ଅଟେ। ଆଙ୍କୁ ବହୁତ ପ୍ରଶଂସା ମିଳିବ ଏଇ ଜିନିଷରେ ଆଉ ଆପଣ ନିଜର ହେଲ୍ଥ ଡାଏଟ୍ ମେଣ୍ଟେନ ପାଇଁ କଣ କଣ କରନ୍ତି? ମାନେ କଣ ଖାଆନ୍ତି କଣ ଉପଯୋଗ? କରନ୍ତି ତା ବିଷୟରେ ଟିକେ କହିଥିଲେ ଭଲ ହେଇଥାନ୍ତା ଆପଣ। କୁହନ୍ତୁ ତାପରେ ମୁଁ ଆପଣ ହେଲ୍ଦି ଲାଇଫ୍ ବଞ୍ଚିବାରେ ଯେ ଡାଇଟିଂ ପାଇଁ କଣ କଣ? ଓ ଖାଇଥାନ୍ତି ଖାଇବା କଣ୍ଟ୍ରୋଲ କରନ୍ତି। ସେଇ ବିଷୟରେ କୁହନ୍ତୁ ତାପରେ ମୁଁ ମୋର କହିବି।
ଆଛା ମୋର ଖାଇବା ସେମିତି କିଛି ଆଗେ ବେଶି ଅଏଲି ଫୁଡ ଖାଇବାର ବୁଝିଲେ କି ତେଲ ଖାଦ୍ୟ
ହୁଁ ହୁଁ।
ତେଲ ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ଏମିତି ବିଭିନ୍ନ ରୋଗ ଦେଖା ଦେଖାଦେଲା ଶରୀରରେ
ଓ ହୁଁ।
ତାପରେ ବି ବର୍ତ୍ତମାନ ତେଲ ଜାତୀୟ ଖାଦ୍ୟ ପ୍ରତି ଟିକେ ଦୂରରେ ଅଛି। ଏମିତି କି ଏମିତି କି ବା ବା ବାହାର ବାହାର ସାମଗ୍ରୀ କିଛି ବି ଖାଇବାକୁ ଡର ଲାଗୁଛି। ସେଥିପାଇଁ ବାହାର ସାମଗ୍ରୀ ଖାଉ ନାହିଁ। ଯେଉଁ ସାମ ଯାହା ଖାଇବାକୁ ଇଛା ହୁଏ ତାହା ମୁ ରୁମରେ ନିଜେ ଘରେ ରୋଷେଇ କରିକି ଖାଇଦିଏ।
ଏଇଟା ତ ସଠିକ ଗଟେ ଖାଇବା କଥା ହିଁ।
ହୁଁ ଆଉ ବେଶୀ ବାହାର ଖାଦ୍ୟ ଖାଇବା ଅପେକ୍ଷା ମୁଁ ବେଶୀ ଟିକେ ଫ୍ରୁଟ୍ ଫଳ ଖାଇବାକୁ ପସନ୍ଦ କରେ।
ଓ ଫ୍ରୁଟସ ଫଳ ଖାଇବାକୁ ପସନ୍ଦ କରନ୍ତି ତାପରେ
ମୋର ଜଳଖିଆ ଡିସ୍ ମଧ୍ୟାହ୍ନ ରାତ୍ର ରା ମୁଁ ପ୍ରାୟ ରୁଟି ଖାଇଥାଏ।
ଓ ରୁଟି ଖାଇଥାନ୍ତି।
ଚା ନହେଲେ ନଥିବା କ୍ଷୀର ନହେଲେ କେବେ କେବେ ଡାଲି ବୁଝିଲି। ଆଉ ମଧ୍ୟାହ୍ନରେ ଭାତ ଖାଇଥାଏ ଭାତ ଭାତ କେବେ ଡାଲି ଭ ଚା
ଓହୋ ଏମିତି ଆପଣ ଯଦି ସପ୍ତାହକୁ ମୁଁ ତିନି ଦିନ ସାତ ସାତ ଦିନରୁ ତିନି ଦିନ ସକାଳୁ ମୁଁ ମାଣ୍ଡିଆ। ମାଣ୍ଡିଆ ପିଇଥାଏ। ମାଣ୍ଡିଆ ଚୁନା ଖାଇଛନ୍ତି ମାଣ୍ଡିଆ ବହୁତ ପୋଟିନ ତାପ ତା ସହିତ। ତ ବେଳେବେଳେ କଲରା କଲରାକୁ ସିଝେଇକି ତାକୁ ପାଣି ପିଇଥାଏ ନିମପତ୍ର ନିମ ଆଉ ବେଳେ ବେଳେ ନିମ ପାତ୍ରରେ ହଳଦୀ ପକେଇକି ସିଝ ସିଜେଇ ଦେଇଥାଏ ତାପରେ ଯୋଉ ତା ଭିତରୁ ଯୋଉ ରସଟା ବାହାରେ ସେ ରସ ଟାକୁ ପିଇଥାଏ ଯାହା ଯୋଗୁଁ ଦେହରେ ଯାହା ଦେ ଦେହ ଯେତିକି ଚର୍ମ ରୋଗରୁ ମୁକ୍ତ ପାଇବ ଏଇ ସବୁ ଜିନିଷ ଖାଇଲେ କଥା ଟା ବୁଝିଲେ।
ହଁ ବହୁତ ବଢିଆ ମୁଁ ବି ଭାବୁଛି ମୁଁ ବି ଦୈନନ୍ଦିନ ଜୀବନରେ ମୁଁ ବି ଆପଣଙ୍କର ରୁଟିନ୍ ଫଲୋ କରିବି।
ଆଉ ଆଉ ଯଦି ମୁଁ ଆଜି ଗୋଟେ ଦିନେ ଯଦି ମୋ କଥାଟା ଶୁଣନ୍ତୁ। ଯଦି ଆଜି ଗୋଟେ ଦିନ ମୁଁ ଚିକେନ ଚିକେନକୁୁ କଷା କରିକି ଖାଇଲି ତ ଚାରି ଦିନ ମୁଁ ଭାତକୁ ଚାରି ଦିନ ମୁଁ ଭାତ ସହିତ ନର୍ମାଲ୍ ଖାଦ୍ୟ ଖାଏ ଯେମିତି କାଞ୍ଜି ଆମ୍ବିଳ ଆଳୁ ଟିକେ ସିଝେଇକି ଦହି ଟିକେ ପକେଇକି ଖାଇଦିଏ। ଏମ୍ତି ଟମାଟୋ ଟିକେ ଗୋଟା ଭାଜିକି ଖାଇଦିଏ। ଏମିତି ଖାଇଲେ ବଡି ବାଲାନ୍ସ ହେଇଯିବ ଆଉ ଯଦି ତମେ ଆଜି ଯଦି ସକାଳେ ଯଦି ଚିକେନ କଷା ଖାଇଛୁ ତ ରାତିରେ ପଖାଳ ଭାତ ସହିତ ଆଳୁ ଗୋଟେ ପୋଡି ବାଇଗଣ ପୋଡିକି ଖାଇଦେବେ ଦହି ଟିକେ ପକେଇକି ପେଟ ଥଣ୍ଡା ହେଇଯିବ ଆଉ ଯଦି ଆପଣ ସକାଳେ ଚିକେନେ ରାତିରେ ଚିକେନେ ଖାଇବେ ଆପଣ ଦେହ ନା ସେଇଟା ଇଞ୍ଜିିନି
ହଁ ବହୁତ ବହୁତ ବଢିଆ। ଆପଣ ବି ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ଅଛନ୍ତି।
ଏମିତି ଭାବିଚିନ୍ତି ଖାଇବାକୁ ପଡିବ। ଆଉ ସେଇ ଯୋଉ ଜଳଖିଆ ଅଭ୍ୟାସ ଟା ସେଇଟା ବହୁତ କମ୍ କରିବାକୁ ପଡିବ। ଜଳଖିଆ ନ ଖାଇକି ଆମେ ଯଦି ଫ୍ରୁଟସ୍ ଫଳମୂଳ ଖାଇଥେ କଞ୍ଚା ଫଳ ଖାଇଲେ ତା ବହୁତ ପ୍ରୋଟିନସ୍ ଖାଇବା କଥା ଆକ୍ଚୁଲି ଖାଇବା କଥା। ସକାଳୁ ଯଦି ଆପଣ ଏପଲ ଦିଟା ଖାଇଦେବେ ନହେଲେ କଦଳୀ ଖାଇବେ। କ୍ଷୀର ଟିକେ ପିଇଦେବେ ମାଣ୍ଡିଆ ଜୁସ୍ ଟିକେ ପିଇଦେବେ ସେ ବହୁତ ବଢିଆ। ପ୍ରୋଟିନ୍ ଟିକେ ପିଇଦେବେ। ଏଇଟା ବହୁତ ଭଲ। ଜଳିଖିଆ ଟା ବହୁତ୍ ଖରାପ ଜିନିଷ। ଯେମିତି ଆମ ବରହମ୍ପୁର୍ ର ପୁରୀ ଉପମା! ଏଇଟା ବହୁତୁ ବେଳେ ବେଳେ ଖାଇବାଟା ଠିକ୍। ଯଦି ସବୁଦିନ ଆମେ ଅଭ୍ୟାସ କରିବା, ତାହେଲେ ଆମେ ଗ୍ୟାଷ୍ଟ୍ରିକ୍ ରୋଗରୁ ସମ୍ମୁଖୀନ ହେବା।
ହଁ ହଁ ହଁ ହଁସତକଥା।
ହଁ, ହଉ ଆଜ୍ଞା ମୋର ସମୟ ହେଲାଣି। ମୁଁ ଟିକେ ରହୁଛି। ମୁଁ ଆଉଥରେ ପହର ଦିନ ଆଡ଼ୁ ପୁଣି କଲ୍ କରୁଚି। ଧନ୍ୟବାଦ, ଜୟ ଜଗନ୍ନାଥ! ଶୁଭରାତ୍
ହଁ।